ହ୍ୟାଲୋ ହଁ ହ୍ୟାଲୋ।
ହଁ କିଏ କହୁଥିଲେ?
ମୁଁ ଶ୍ରାବଣୀ ଦିଦି କହୁଥିଲି ତୁମେ ଭୁଲିଗଲ ଏତେ ଜଲଦି?
ଓହୋ ନମ୍ବର ମତେ ମନେ ପଡିଲାନି ନା।
ଓହୋ ଆଉ କେମିତି ଅଛ?
ମୁଁ ଠିକ ଅଛି ଦିଦି ତମେ କେମିତି ଅଛ?
ମୁଁ ବି ସେଇ ସେମିତି ଆଉ ଆଉ କଣ ଖାଇଛ?
ଆମର ତ ଖାଇବା ଦଉନାଆନ୍ତି ଅର୍ଡର କରିଥିଲି।
ଅର୍ଡରରେ ଆଜି କଣ ଆସିଥିଲା?
ଭାତ, ଡାଲି, ତରକାରୀ ଆଉ ଭଜା।
ଓହୋ ତମେ ତ ବହୁତ ସୁନ୍ଦର କଥା କହୁଛ।
ତମକୁ ଲାଗୁଛି ମୁଁ ଶିଖି ଗଲିଣି ନା ଆପଣ ଠାରୁ? ଆମ ହଁ ଆଉ ତମେ ଟିକେ ରହିଥାନ୍ତେ ତମ ମୁଁ ଆଉ ଟିକେ ଶିଖି ଯାଇଥାନ୍ତି।
ଏମିତି ତ ଶୁଣିଲେ ମୁ ପୁରା ଆଚମ୍ବିକ ହେଇଯାଉଛି ଓଡିଆ। ଏତେ ସ୍ପଷ୍ଟ ଆଉ ଏତେ ସୁନ୍ଦର। ବୈଷ୍ଣବୀ ଯଦି କହିଦେଲା ଆମ ସାର୍ଟିଫିକେଟ୍ ଆଣିଲା ଦିନ ତାହେଲେ ତ ମୁଁ ସେନ୍ସଲେସ ହେଇଯିବି।
ଓ ଓ ବୈଷ୍ଣବି ଟିକେ ଲେଟ୍ ଶିଖୁଛି।
ଓହୋ ଆଉ କେମିତି କଟିଲା ତମ ଛୁଟି ରଜର?
ରଜରେ ମୁଁ ଯାଇଥିଲି ଯାଉଥିଲି ଗାକୁ ଯାଇଥିଲି।
ହୁଁ
ଏଠି ପାରାଦୀପ ନ ନାଇ ନଥିଲି।
ତ ଗାଁରେ କେତେ ଦିନ ରହିଲ?
ଗାଁ ରେ ଆମର ଫଙ୍କସନ ଥିଲା ନା ଆମ ଭାଇର ବ୍ରତ ଘର ଥିଲ। ତ ସେଠି ର ରହିଥିଲି।
ଓ କେବେ ଆସିଲ ଗାଁ ରୁ?
ଗାରୁ ଆସିଲି ଏଇ କୋଡ଼ିଏ ଦିନ ପୂର୍ବୁରୁ ଆସିଥିଲି।
ଓହୋ ଆଉ ଏକ୍ଜାମ ଭଲ ହେଇଛି ନା?
ଏକଜ୍ଜାମ୍ ତ କାଲି ପରଦିନ ଗୋଟେ ଥିଲା। ଆଉ ଛି ସେ ଟିକେ ଏମତି ଫିଫ୍ଟି ଫିଫ୍ଟି ଯାଇଛି କାହିଁକି ଆମେ ପ ଷ୍ଟୋରି ପଢ଼ିକି ଯାଇଥିଲୁ, ପ୍ରୋବ୍ଲେମ୍ ଆସିଗଲା। ଏମିତି
ଏହେ ଆଉ? ନେକ୍ସଟ ଏକ୍ଜାମ ପାଇଁ ପ୍ରିପାରେସନ୍ ଠିକ୍ ଠାକ୍ ତ?
ହଁ ହଁ କରୁଛି ଏବେ, କାଲି ରାତିରେ ଟିକେ ପଢିଥିଲି ଆଉ ଆଉ ପଢିବି ଆଜି।
ହଁ ପଢ ମନ ଦେଇକି। ଆଉ ଭଲସେ ଖାଇଛ ନା ରାତିରେ ବି କଣ ସେ ଭାତ?
ନା ରାତିରେ ମ୍ୟାଗି କରିବି।
ମ୍ୟାଗି
ହଁ।
ଆଉ ତ ଦେହ ପା ଭଲ ଅଛି ନା? ମୁଁ ଭୁବନେଶ୍ଵର ମୁଁ ମୁଁ ଭୁବନେଶ୍ୱର ଯିବି କହିବିନି, ସରପ୍ରାଇଜ୍ ଦେମି ପା। ଦେଖିବା ତମ ରିଆକ୍ସନ କଣ?
ହଉ ଠିକ ଅଛି।
ନହେଲେ ନଚିନ୍ହିକି ବିଦା କରିଦବନି ହେଲା।
ହଁଉ ନା ନା ଏମିତି ନାଇଁ। ଆମେ ତମକୁ ମନ, ଆରେ ନମ୍ବର ଭୁଲି ଯାଇଛି, ନାଁ ଟା ନାହିଁ।
ଆଚ୍ଛା ନମ୍ବର ଭୁଲି ଯାଇଛୁ।
ହଁ ଆମେ ଯାଉଛୁ ସାଇଡ଼୍ ରୁମ ରେ ଦେଖିକି ଏଠି ଅନ୍ମେଷା ଦିଦି ଏଠି ଷ୍ଟ୍ରାବେରି ଦିଦି ଆଉ କ୍ରିଷ୍ଣା ଦି ସମସ୍ତେ ରହୁଥିଲେ ନା, ଏବେ ଖାଲି ପୁରା ଫାଙ୍କା।
ହଁ ସତରେ ନା କଣ ଆଉ, ଦେଖୀୟା ଲୋ ଝିଅ କେତେ ମନେ ରଖିଛ।
ତ ଟିକେ ସ୍ନାପ୍ ଡେଲି ତ କରୁଛି ତମେ କଣ ଲାଗୁଛ ମୁଁ ଭୁଲିଯିବି?
ନା। କେବେ ବି ନୁହଁ, ଦେଖିଆ ରିଆକ୍ସନ କଣ ରହୁଛି ନହଲେ ଦୁଆରୁ ମୁହଁରୁ ଫେରେଇ ଦବ। କିଏ ଆମେ ଚିନ୍ହିନୁ
ନା ନା ଏମିତି ନାଇଁ। ଆଉ।
ଆଉ ତମ ହଷ୍ଟେଲ ରେ କଣ ସବୁ ଚାଲିଛି? ତମ ହଷ୍ଟେଲରେ କଣ ପାଣି ନାହିଁ କିଛି ନାହିଁ।
ହଷ୍ଟେଲରେ ଖାଲି ରୁମ ହିଁ ଅଛି ଆଉ କିଛି ନାହିଁ। ଆଉ କିଛି ସମୟ ପରେ ଲାଇଟ୍ ବି ଗଲା ତାପରେ ଆମେ ଏମତି ଭୂତ ବଢ଼ୀଆ
ହଁ ଲାଇନ ବି ପଳେଇବ। ବେଳେ ବେଳେ ତ ଲାଇନ ବି ପଳାଏ। ଆଜି ସେଆଡେ ବର୍ଷା ହଉଛି ନା ହଉନି?
ବର୍ଷା ହବ ଲାଗୁଛି ଏବେ ହୋଉନି।
ଆଛା ଆଉ କାଲି ତ ଭଲ ବର୍ଷାରେ ଭିଜୁଥିଲ?
ହି ହି ହଁ କାହିଁକି ପୂଜା, ଫେମିନା ଶୋଇ ଯାଇଥିଲେ ଶୋଇ ପଡିଥିଲେ ତ ତ ଆମେ କଣ କରିବୁ ଏ ବର୍ଷା ହେଲା
ଭଲ ମାସୁକାରେ ଡ୍ୟାନ୍ସ କରୁଛ ଆଉ।
ଆଉ।
ଆଉ କଣ କରୁଥିଲୁ ଏବେ?
କିଛି ନାଁ ଏମିତି ବସିଥିଲି। ହ ରିଲସ ଦେଖୁଥିଲି।
ଆଉ ଶୋଉନୁ କି ଖରାବେଳେ?
ଶୋଇଲେ ରାତିରେ ନିଦ ହଉନି। ଦେଖିଆ ଏଇ ରାତିିର ସୋ ରା ରା ରାତିରେ ଜଲ୍ଦି ଶୋଇବି ଏଥିପାଇଁ ଖରାରେ ଶୋଉନି।
ଆଛା ଭଲ କଥା ରାତିରେ ପାଠ ପଢୁଛୁ ନା ନାଇଁ?
ହଁ ପାଠ ପଢି କି ଶୋଇଯାଏ।
ହଁ ସୋଯାଏଙ୍ଗେ ନା।
ଶୋଇଯାଏ।
ପରିସ୍ଥିତି ଜଟିଳ।
ଏତେ କଷ୍ଟ ଓଡିଆ ପଡିବ ମତେ ବୁଝି ଆସୁନି ଦିଦି।
ବଟ ବହୁତ ଭଲ ଟ୍ରାଏ କରୁଛୁ ହେଲା ବହୁତ ଭଲ।
ହଉ ଧନ୍ୟବାଦ।
ଧନ୍ୟବାଦ ଇସ କିଏ ସିଖାଉଛି ତତେ ଏତେ କଥା?
କଣ କହିଲେ ଦିଦି?
ମୁଁ କହିଲି କିଏ ତତେ ଏତେ କଥା ଶିକଉଚି?
ଏଇ ଆମର ରୁମମେଣ୍ଟସ୍ ଅଛନ୍ତି ନା
ଆଛା ଭଲ। ଓହୋ ଆଉ ତମେ ତମେ ରୁମ୍ ଚେଞ୍ଜ କରିବ ନା ସେଇ ରୁମରେ ରହିବ?
ରୁମ୍ ଚେଞ୍ଜ କରିବା ଇଚ୍ଛା ନାହିଁ ମ୍ୟାମକୁ କହିଥିଲା ମ୍ୟାମ ଜଷ୍ଟ କହିଲେ ହଉ ତାପରେ ଦେଖିବା।
ସେ ଶିରିଣୀ ମ୍ୟାମ ହଉ ମାରିଛନ୍ତି।
ସୁପ୍ରିଡିନ୍ ମ୍ୟାମ୍।
ହଁ ସେ ସୁପ୍ରିକ୍ୟାଣ୍ଡ ମ୍ୟାମ୍ ହଉ ମାରିଛନ୍ତି?
ହଁ।
ଆ ହେଲା ଆଉ ରହିବ ତାହେଲେ ଭଲ କଥା ଆଉ। ଆରେ ତମେ ଯୋଉ ରୁମକୁ ସିଫ୍ଟ ଫ୍ଟ ହେବ ସେ ରୁ ଛୁଆ ସେ ରୁମରେ ରହୁନାହାନ୍ତି କଣ କରେଣ୍ଟ ମାରୁଛି ମାରୁଛି ବୋଲି। ତ ତମେ ମାନେ ପୁଣି ଏଠି କେମିତି ରହିବ?
ତ ସେମାନେ କରେଣ୍ଟ ର କଥା ସେ କହିନାହାନ୍ତି ଆମକୁ କହିଲେ ଖାଲି ପାଣି ଆସୁଛି ୱଶରୁମ ରୁ
ହୁଁ କିଏ ଗୋଟେ କହୁଥିଲା ବା କରେଣ୍ଟ ମାରୁଚି କୋଉ ଫ୍ୟାନରୁୁ
ଫ୍ୟାନରୁ
ହୁଁ।
ଫ୍ୟାନ ତ ଉପରୁ ଏମିତି କେମତି ଟଚ କହିଲେ?
ମାନେ ସୁଇସ୍ ମାରିଥିବେ ନା କଣ ହେଇଥିବ କଣ ଜାଣିଥିବେ?
ଓ ସୁଇଚ ବୋର୍ଡ ହଁ କଲେଜରେ ତ କିଛି ଭଲ ନୁହେଁ। କଣ?
ସେଇଆ ସେଟା ବି ବାଥରୁମ ପାଖ ପାଣି ସକ୍ କରିବ ଯିଏ କାନ୍ଥ କଡରେ ରହିବ ତା ପାଇଁ ଅସୁବିଧା।
ଠିକ୍ କହିଚ ଆଉ
ସେଇଆା ତ ଦେଖିକି ରୁମ୍ ହଁ ମୁଁ ଖାଇଛି ପଖାଳ ଖାଇଛି ପଖାଳ ହୁଁ ହୁଁ
ଓ ହୋ
ହଁ ହଁ ଆଣ୍ଟି ସିଲେଇ କରୁଛନ୍ତି। ଆଉ ମୁଁ ତ ଅଛି ଦେଖିଆ କିଛି ତ ଏ ଯାଏ ପା ପାଠ ପଢାପଢିର ଇଏ ହେଇନି ଯିବି ସେଇ ଭୁବନେଶ୍ୱର ନହେଲେ କଟକ ସେଇ ଭିତରେ ହିଁ ପଢିବି ଆଉ।
ଓହୋ। ଏବେ ମାନେ ଇଣ୍ଟ୍ରାନ୍ସ ଦେଇନ?
ହଁ ଏବେ ଏଣ୍ଟ୍ରାନ୍ସ ପାଇଁ ପଢୁଚି। ଘରେ ହିଁ ପ୍ରିପେୟାର ହଉଚି। ଆଉ ପିଜି ପିଜି ଏବର୍ଷ କରିବିନି ବର୍ଷେ ଡ୍ରପ୍ ନଉଚି ମୁଁ।
ଓହୋ।
ସବୁ ଯୋଉ କମ୍ପିଟେଟିଭ ରେଲୱେ ଏସେସି ଆଉ ବ୍ୟାଙ୍କିଙ୍ଗ ସିଟି ଟା ବି ପକେଇଚି ଦେଖିଆ କଣ କୁଆଡେ ହଉଚି ଆଉ ଭଗବାନଙ୍କ ଦୟା।
ବ୍ୟାଙ୍କିଙ୍ଗ ଯଦି କେମତି ପକ ପକେଇଚ?
ବ୍ୟାଙ୍କ କିଙ୍ଗ ତ ଏବେ ଫିଲାଲ ମୋ ବୟସ ହିଁ ହେଇନି। ମାନେ ଏକୋଇଶି ବର୍ଷରୁ ହିଁ ପକେଇବୁ।
ଓ ହୋ ଏକେଇଶିରେ ପକେଇ
ଟ୍ୱେଣ୍ଟି ୱାନ୍ ଏଜ୍ ହେଲେ ଯାଇଁକି ତତେ ତାପରେ ଯାଇଁକି ପକେଇବୁ।
ଓହୋ। କାଇଁକି ମୁଁ ବି ଭାବୁଥିଲି ନା ବ୍ୟାଙ୍କିଙ୍ଗ ଏକୋଇଶ ହେଇ ପରେ ପକେଇବି ନା।
ହଁ। ଏବେ ଗୋଟେ ବ୍ୟାଙ୍କର ପିଓଟେ ଯୋଉ ବ୍ୟାଙ୍କ ପିଓ ଯୋଉ ଶୁଣିଥିବୁ। ସେଇଟା ବାହାରିଚି ଯେ ଦେ ଖିଲା ବେଳୁକୁ ଏଜ୍ ମାଗୁଚି ଟୋଣ୍ଟି ୱାନ୍।
ଓହୋ ମତ୍ କୋଉ ବ୍ୟାଙ୍କ ଏସ୍ ବି ଆଇ ଏମତି।
ହଁ ଏମିତି ହିଁ। ଏମତି ବାହାରେ ସବୁ ବ୍ୟାଙ୍କ ର ଏମିତି ବାହାରିବ ନୋଟିସ୍। ଏଇ ବ୍ୟାଙ୍କ ର ଏଇଟା ସେଇ ବ୍ୟାଙ୍କ ର ସେଇଟା। ତାପରେ ତା ଅନୁସାରେ ବି ଏଜ୍ ଲିମିଟ୍ ଥିବ ତାପରେ ତୁ ଦେଖିବୁ ତାପରେ ସେଇଥିରେ ବି ହୁଏ। ସାଇଟ୍ ର ଲିଙ୍କ୍ ବି ଦେଇଥିବେ, ତାପରେ ତୁ ନିଜେ ନିଜେ ବି ଯୋଉ ତୋ ଧର ତୋ ଭାଇମାନେ କିଏ କି ତୁ ନିଜେ ଲାପଟପ୍ ବି ପୁରା ପ୍ରୋ ଥିବୁ ପକେଇ ପାରୁଥିବୁ ତାହେଲେ ତୁ ସେଇ ଲିଙ୍କ୍ ମାରିବୁ ୱେବସାଇଟ୍ କୁ ଯିବୁ ବାସ୍ ଖାଲି ତୋର ପ୍ଲସଟୁ ସାର୍ଟିଫିକେଟ୍ ଆଉ ତୋର ଇଏ ବାଲା ସାର୍ଟିଫିକେଟ୍ ଦବୁ ତାପରେ ଯାଇକି ହବ। ତୋର ଏଇନେ ହବ ହିଁ ନାହିଁ ବିକଜ୍ ଅଫ ତୋର ଗ୍ରାଜୁଏସନ୍ ହିଁ ସରିନି।
ହଁ ମତଲବ୍ ଗ୍ରାଜୁଏସନ୍ ପରେ
ହଁ ଗ୍ରାଜୁଏସନ୍ ପରେ। ମୋର ତ ହଉନି ମୋର ତ ଏଜ୍ ହେଇନି ବୋଲି ଟୋଣ୍ଟି ୱାନ୍ ମୋର ହେଲା ହିଁ ନାହିଁ। ପ ପକେଇପାରିଲିନି।
ଓହୋ। ତ କାଇଁକି ମିନ୍ସ କରିବା ପାଇଁ ସେ ଗୋଟେ କୋଉ ଇଣ୍ଟ୍ରାନ୍ସ ହଉନି ମିନ୍ସ ବ୍ୟାଙ୍କିଙ୍ଗ ଏକ୍ଜାମକୁ କହୁଥିଲେ କିଏ?
ମାନେ ମୁଁ ବୁଝିପାଇଲିନି।
ନା ନା ବ୍ୟାଙ୍କିଙ୍ଗ ଏଜ୍ଜାମ୍ ଗୋଟେ ହୁଏ ନା। ବ୍ୟାଙ୍କିଙ୍ଗ ପକେଇବା ପାଇଁ ବ୍ୟାଙ୍କିଙ୍ଗ ଏଜ୍ଜାମ୍। ତ ସେ ସେ ତ ଏଜ୍ ନାହିଁ ନା।
ବ୍ଯା ବ୍ୟାଙ୍କିଙ୍ଗ ପକେଇବା ପାଇଁ ବ ବ୍ୟାଙ୍କିଙ୍ଗ ଏଜ୍ଜାମ୍ ଏମିତି ଥୋଡ଼ିକି, ମାନେ ସେଇ ବ୍ୟାଙ୍କିଙ୍ଗ ପାଇଁ ଧର ପଢ଼ିବୁ ହେଲା। ଦେଖେ ଧର ଏଇନା ମୁଁ କମ୍ କୋଚିଂ ନେଲି ଏ ସେ ସି ସି ଜି ଏଲ୍ ଆଉ ବ୍ୟାଙ୍କିଙ୍ଗର କମ୍ବୋ ହେଲା। ତ କ ତ ସେଇ ସେମ୍ ପାଠ। ବଟ୍ କିଛିଟା ପାଠ ଯୋଉଟା କି ବ୍ୟାଙ୍କିଙ୍ଗରେ ପଡେନି। ବ୍ୟାଙ୍କିଙ୍ଗ ରେ ଥୋଡ଼ି ପଢ଼ିବ କି ହିଷ୍ଟ୍ରି ଫିଷ୍ଟ୍ରି ଏସବୁ ତ ପଡିବନି ନା। ବଟ୍ ସି ଜି ଏଲ୍ ରେ ସେ ସବୁ ପଡିବ ଜି ଜି କେ, ଜି ଏସ୍, ହିଷ୍ଟ୍ରି ସେସବୁ ତ ପଡ଼ିବ ହେଲା। ବ୍ୟାଙ୍କିଙ୍ଗ ରେ ମେନ୍ କଣ ମ୍ୟାଥ୍, ଇଂଲିଶ ଏଇ ସବୁ ଗୁଡା। ଜଏନିଙ୍ଗ୍ ହେଲା, ତ ସେଇ ସେମ୍ ପା ଠ। ତୁ ଏବେ ବି ୟୁଟ୍ୟୁବ ରୁ ଏସବୁ ଫଣ୍ଡା ଟା କ୍ଲିୟର ହଉଥା। ତାପରେ ତୋ ଗ୍ରାଜୁଏସନ ସରିନେ ପକେଇବୁ। ହ
ଠିକ୍ ଅଛି ଦିଦି, ମୋ ଏଜ୍ଜାମ୍ ସରିଲେ ଗ୍ରାଜୁଏସନ୍ ସରିଲେ ପ ଆପଣଙ୍କୁ କହିବି ଟିକେ ମତେ କହିବ।
ହଁ ସେତେବେଳେ ଠାକୁରଙ୍କୁ ଡାକେ ଆମେ ବି ଚାକିରି କରିଦେଇଥାଉ ତାହାନେ ତ ପୁରା ମସ୍ତ ରୂପେ କହିଦବ ହଁ।
ସେଇ ବ୍ୟାଙ୍କରୁୁ ବାଛିଚି।
ହଁ ସାଙ୍ଗ ହେଇକି ରହିବା ବ୍ୟାଙ୍କରେ ଆଉ। ଆଉ କୁ ଯୋଉ ଘରକୁ ଯାଇଥିଲ କୋଉଠିିକି ମାନେ ପୁରା ୟୁ କଣ ତ ଏମ ପି?
ହଁ ହଁ ଏମ ପି ଯାଇଥିଲି।
ଏମ ପି ରେ ତମର ପୁରା ସବୁ ଫ୍ୟାମିଲି ରହୁଛନ୍ତି ନା।
ହଁ ଏମପି ରେ ସବୁ ରହନ୍ତି।
ଭଲ ଆଉ। ହଉ ଆଉ ଏମିତି ଭଲରେ ରୁହ ହ ଚଲ୍ ରେ ଭଲରେ ଚଳ ଆଉ। ହଉ ତାହେଲେ ରଖୁଛି ଆଁ।
ହଁ ହଁ ଦିଦି ବାଏ ବାଏ।